ହ୍ୟାଲୋ।
କଣ କରୁଛନ୍ତି?
କିଛି ରୋଷେଇ ବସିଛି ଭାତ ହେଇ ବସିଛି।
ଆଚ୍ଛା।
ରୁଟିଓ ବର୍ଷା ହଉଛି ଆପଣଙ୍କର?
ହଁ ବର୍ଷା ଏବେ ହଉଛି।
ହଁ ଆମ ପଟେ ପକଉଛି ଯିବି ଯିବି ହଉଛି। ଟାଟ ଅଛି।
ହୁଁ ଆଉ ଆଉ ବର୍ଷା ପାଗକୁ ଆଜି କଣ କେମିତି ସବୁ ଚାଲିଛି ବର୍ଷା ପାଗରେ ଏବେ।
ବର୍ଷା ପାଗରେ କଣ?
ହ ହ।
ଆଗ ଆଜିତ ଅବାର ଅଛି ଗୁରୁବାର ସେ ରୁଟି ହବ।
ଆଚ୍ଛା। ଆମର ଏବେ ବର୍ଷା ପାଗ ପାଇଁ ଗୋଟେ ଝାଲ ବୁଡି ବନେଇଥି ଳୁ ହଁ। ଝାଲ ମୁଢି ବନା ହେଇଥିଲା ଝାଲ ମୁୁଢିରେ ସବୁ ପକେଇଥିଲୁ ମୁଢି। ପିଆଜ ମିଶ୍ଚର ଆଉ ଧନିଆ ପତ୍ର। କଞ୍ଚାଲଙ୍କା ଆଉ ପୋଦିନା ପତ୍ର। ଆଉ ଅଳ୍ପ ମଟର କି ଆସୁଛି ମଟର। ଅ ଘରେ ସମସ୍ତେ ଖାଇବା ପାଇଁ ଏଇଟା ଗୋଟେ ବନେଇଥିଲୁ ଯେହେତୁ ବର୍ଷା ଅଛି ସେ ସବୁ ଖାଇବାକୁ ବହୁତ ପ ସନ୍ଦା ଆସେ ସେଥିଲାଗି ବନା ହେଇଛି।
ହଁ ଏଇ ବର୍ଷରେ ବି ବାଦାମ ଯୋଉ ଯୋଉ ବାଦାମ ଟା ଖାଇବାକୁ ଭଲ ଲାଗେନ କି ସେ ବସିକି ସେରା ବାଦାମ ବସିକି ଚୋବଉଥିଲେ ଛୁଆ ବଜା ଯାଇଥିଲା ଚିନା ବାଦାମ।
ହଁ। ହଉ।
ହାଲୋ ହଁ ଆପଣ କଣ ସବୁ ଆ ବୋଲି ସବୁ ପିଠାପଣା ଆପଣଙ୍କୁ ଆସିଛି?
ଆଜ୍ଞା ସବୁ ଜି ଜାଣିଛି ପ୍ରସ୍ତୁତି କରି ଜାଣିଛି ସବୁ।
ହଁ ହ।
ଆଜି ବି ଆଜି ଆଜି ଆଜି ବି ଗୋଟେ ପିଠା ବି ବନା ହବ ଆମର ଆଣ କରା ହେଇକି ରଖା ହେଇଚି ଯୋଉ ଚକୁଳି ପିଠା।
ହଁ ହଁ ଚକୁଳି ତ ଅ ଏମିତିଆ ପାଗରେ ଏଇ ଟାଇମରେ ତ ଏ ବର୍ଷା ହେଲେ ଶୀତ ନହେଲେ ଶୀତ ପକେଇଲେ ବେଶୀ
ହଁ ବହୁତ ଭଲ ଲାଗେ ସେଥିପାଇଁ ଆଜି ଯେ ଯଉ ଗୁରୁବାର ରହିଛି ସେଥିପାଇଁ ଆମର ଚକୁଳି ପିଠା ପରେ ପ୍ରସ୍ତୁତି ହବ ସେଥିପାଇଁ ଆଣ କରିକି ରଖିଛି ଅରୁଆ ଚାଉଳର ଯୋଉ ଆଣ ବିରି ଅରୁଆ ଚାଉଳ ଲୁଣ। ସବୁ ପକା ହେଇକି ଗୋଟେ ଆଣ ବନା ହେଇ ସେଟା ରାତିରେ ଆଜି ମଟର କଷାକୁ ଆଉ ଚକୁଳି ପିଠା ପ୍ରସ୍ତୁତି କର।
ଅହଂ। ଆଜ୍ଞା ଆରିସା କାକରା ଆଉ ମଣ୍ଡା ଏଇ ସବୁ ପିଠାର ସବୁ ଆସେ ଆପଣ?
ସବୁ ଜାଣିଛି ପ୍ରସ୍ତୁତ କରି।
ହଁ।
ହଁ ଆପଣ ବି ଜାଣିଛନ୍ତି?
ହଁ ସେଇଗୁଡା ଜାଣିଚି।ଆରିଶା ପିଠା ଟା ଜାଣିିନଥିଲି ମୋ ବୋଉ ସବୁବେଳେ କରେ ମତେ କହିବ ତୁ କର କର ବୋଲି ମୁଁ କହେ ନା ନାଇଁ ମତେ ଆସୁନି ମୁଁ କରିବିନି ହେରା ହବନି ପାଗ ଯୋଗ ପାଗ ଟିକେ ଇଏ ହେଲେ ଖରାପ ହେଇ ଏଗୁଡାକ କଣ ଆରିସା ମୁଁ କହିଲି ନାଇଁ କଣ ମୁଁ ଜାଣିନିି ବୋଉ କହିଲା ତୁ ଅଳ୍ପ କରିକି କଲେ ଧୀରେ ଧୀରେ ଫାଷ୍ଟ ଖରାପ ହବ ତାପ ହେଇଯିବ ମୁଁ କହିଲି ହଉ ତାପରେ ଏବେ ଏଇ ଦୋଳି ଦିନ ବନେଇଥିଲୁ ଦେଇ ମୁଁ ବନେଇଥିଲୁ ବା ଗୋଟା ଟିକେ ଚ ପାଗଟା ହେଲେ ଟାଣ ପାଗ ହେଲେ ପିଠଟା ଭଲ ଆସିବ।
ହଁ।
ଟାଣ ପାଗ ଟିକେ ହେଲେ ଆଉ ତାପରେ ଚକୁ ଆରିସା ପିଠାଟା ଏଇ ଦିନେବି ଯୋଉ କଣ କହିଲ ଯୋଉ ରହିଗଲେ ଏଇ ଦିନେ ଗୁଡଟା ତରଳ ଆସିବନି କି ଖରା ଦିନେ ସେଥିପାଇଁ ଆରିସା ପିଠା ଟା ଯୋଉ ଯେତେ ମାନେ ପାଗ ଟାଣ ଗଲେ ବି ସେ ନରମ ହେଇଯିବ ସି ଶୀତ ଦିନେ ଯେଉଁ ପିଠାଟା କରିବେ ବଢିଆ ଲାଗିବ ଟେଷ୍ଟ ତାର ବଢ଼ିଆ ଲାଗିବ
ଆଉ ଆରିସା ପିଠା ବି ବହୁତ ଦିନ ଧରି ରହିବ ମାନେ ଅନ୍ୟ ପିଠା ଅପେକ୍ଷା ଆରିସା ପିଠା ପନ୍ଦରରୁ କୋଡିଏ ଦିନ ପାଖାପାଖି ରହିଯିବ ଯେହେତୁ ଆରିସା ପିଠା ପିଠାରେ ଟୋଟାଲି ପାଣି ଦିଆ ହୁଏନି ସେଥିଲାଗି ଏଇ ଆରିସା ପିଠାଟା ବହୁତ ଦିନ ଧରି ରୁହେ। ଆଉ ଯେତିକ ସବୁ ଅନନ୍ୟ ପିଠ ଉଠା ଥାଏ ସେଟା ସବୁ ଗୋଟେ ଦିନ ପରେ ଖରାପ ହେଇଯାଏ। ହଁ।
ହଁ।
ଆଉ କଣ ଆପଣଙ୍କ ପଟେ ଏବେ ପୂଜା ପର୍ବ ସବୁ ଚାଲିଛି?
ପୂଜା ଆଉ ଏଇନା ତ କିଛି ନାହିଁ ପୂଜା ପର୍ବ ଆଉ ତ କିଛି ନାହିଁ। ଏବେ ଯାହା ଅଛି ଆଗକୁ ରଥ ଯ ପେଟ
ଆଗକୁ ଆସୁଛି ଏ ଚିତଉ ଅମେଇଷା ଗୋଟେ ପିଠା ଚିତଉ ପିଠା ସେଇ ରେସିପ ଟା ମାନେ ସେଇ ପିଠା ଟା ଜାଣିଛନ୍ତି?
ପିଠାଟା ମୁଁ ଜାଣିନି।
ହଁ ଚିତଉ ପିଠା ଟା ଆମର ଏପଟେ ଏ ଅରୁଆ ଚାଉଳ ଉଷୁନା ଚାଉଳ ଆଉ ଚୁଡା ଆଉ ନଡ଼ିଆ ଆଉ ଗୁଡ଼ ଆଉ ଖୀ ଘିଅ କ୍ଷୀ କ୍ଷୀର ଛେନା ଆଉ ଲୁଣ ଏଟା ସବୁ ଗୋଟେ ପଡ଼ିକି ଆଉ ଗୁଜୁରାତି ଆଉ କାଜୁ ଏମିତି ସବୁ ପଡିକି ଗୋଟେ ଆଣଟେ ହେଇଥାଏ। ତାପରେ ଯୋଉ ଚିତଉ ଅମେଇଶିଆ ଥାଏ ସେଇଦିନ ବି ପିଠାଟା ତ ହେଇଥାଏ ସେଦିନ ଯେହେ ତ ଚିତଉ ଆମେଇସିଆ ନିହାତି କରାଯିବ ଘରେ। ସବୁ ମାନେ ପୂଜା କରିବା ପାଇଁ ନୂଆ ଜିନିଷ ଯୋଉ ସାମଗ୍ରୀ ସବୁ ନୂଆ ସାମଗ୍ରୀ ଥାଏ।ଘରେ ପୂଜା କରିବା ପାଇଁ। ହଁ ତ ଚିତଉ ଅମେଇଶା ଟା ହୋଇଥାଏ। ଘରେ ଯୋଉ ପୁରୁଷ ଲୋ ଥାନ୍ତି ପ୍ରଥମେ ସେ ଲୁହାକୁ ପୂଜା କରି ଥାନ୍ତି ପିଠା ଭୋଗ ଲେଗଇକି। ତା ପରେ ଘରେ ସମସ୍ତେ ଅନ୍ୟମାନେ ସମସ୍ତେ ଖାଇଥାନ୍ତି ଆମର ଏପଟେ ଏମିତି ହେଇଥାଏ।
ହଁ। ଆଉ ଆ, ଆମେ ଛୋଟ ବଳେ କଣ କହିଲ ଦେଖିଛୁ ଯୋଉ ସବୁ ଧାନ ଅମଳ କରାଯାଏ। ଆଗେ ଯୋଉ ବେଙ୍ଗ ବେଙ୍ଗେଳା ହୁଏନି କି। ଏବେ ସିନା ମେସିନ୍ କାଟୁଚି। ଆଗେ ବେଙ୍ଗଳାରେ ବଳଦ ଯୋଉ ବେଙ୍ଗଳା କରନ୍ତି ସେଇ ବେଙ୍ଗଳା ପୁହେ ତା ହେଇ ଯୋଉ ଉଁ, ଗୋଟେ ଯୋଉ
ପକାନ୍ତି ଉଡ଼େଇକି ସବୁ ଇଏ କରନ୍ତି ଏଁ ସେଟାକୁ ପୂଜା କରିକି ଆଗ ଧା ଆଗ ଗ ପୂ-ଧାନଟାକୁ ପୂଜା କରିକି ଘରକୁ ନିଅନ୍ତି। ଆମେ ବି ପୂଜା କରି ଛୋଟ ଥିଲୁ। ସେ ଧାନ କୁ ଆଗ ମା ଦିଗେ ଗୋଟେ ସାଇଟ୍ ରୁ ମାପିବେ ସାତ ଥର ମାପନ୍ତି ଗଉଣୀରେ ମାପାବ ଗ ପୁଣି ଯୋଉ ଅଛି ପୂଜା ନା ଧାନ ମପା ମୁପି ପାଇଁ। ସେଟା ଏ ଏ ଏବେ ତ ଆଉ କରୁନାହାନ୍ତି କିଏ। ମୁଁ ଛୋ ଟ ବେଳେ ଆମ ଘରେ କରିଥିଲି ଯା। ଛୋଟ ଥିଲୁ ସେଟା କଣ କହିଲ ନେଇକି ଯାଉଁ ସେଠି ପୂଜା କରିବୁ ଧା ଯାଏ ଖାଲି କ୍ଷୀର। ଚିନି, ଅରୁଆ ଚାଉଳ।
ଯିବ ସେଠି ଧାନ କୁ ଆଗ ପୂଜା କରିବୁ। ପୂଜା କରିକି ସେଇଠି ମା ପିବେ ସାତ ଥର ମାପନ୍ତି। ମାପିକି ଟି ତାପରେ ଯାଇକି ଧାନ ଘରକୁ ଯା
ଏମିତି ନିୟମ ଥାଏ ତାହାଲେ ନାଇ କି। ବହୁତ ବଢିଆ କଥା।
ରେ ଧାନ ବି ଏଇ ମଗୁଶୁର ମାସରେ ବି ବିଲରେ ସବୁ ଦିଅନ୍ତି ନିଜ ଦିଅନ୍ତି। ଅରୁଆ ଚାଉଳ ନେଇକି ଯାଆନ୍ତି ଚିନି ବିତେ ବିଲରେ ଉତୁରିବା ପାଇଁ କହନ୍ତି ବିଲରେ ଉତରାନ୍ତି ଭାରି ଚାଉଳ ଅ ଉଆ ଚାଉଳ ଉଁ, କି ଲୁଣ ବେଶୀ ତ ଲୁଣ ପଡେ ନା।
ହଁ। ଓ ଥାଏ ଯୋଉ ଗୋପାଳ ମାନଙ୍କର ଯୋଉ କହିଲ ଗୋଟେ କ୍ଷୀରି ଟେ ଏ କରନ୍ତି। ମାନେ ସେଟା କୋଉ ଦିନ ଥାଏ କଲ କୁଆଁର ପୂର୍ଣ୍ଣିମା ପରଦିନ ସେଇଟା ଯାହାର ମାନେ ମଇଁଷ ଥି ବ-ମଇଁଷି ଥିବ ସିଏ ସବୁ ତିକ କ୍ଷୀର ସେଦିନ ନେଇକି ଗୋଟେ କ୍ଷୀରି ଟେ ପ୍ରସ୍ତୁତ ଯାଏ କେବଳ ଚୁଡ଼ା କ୍ଷୀରି ତାକୁ କୁହାଯାଏ। ଏ ଟୋଟାଲି ପାଣି ଦିଆହବନି ଖାଲି କ୍ଷୀର ଆଉ ଚୁଡା ଆଉ ଚିନି ଲୁଣ। ପଡିକି ସେ କ୍ଷୀରିଟା ହେଇଥାଏ ।ସେ କ୍ଷୀରି ଟା ବହୁତ ଟେଷ୍ଟି। ତାପରେ ମୁଁ ସେ କ୍ଷୀରିଟା ଆମେ ବି ଉଁ, ଅଁ, ଖାଇଥିଲୁ ବହୁତୁ ସ୍ଵାଦିଷ୍ ଟ ଲାଗିଥିଲା ବି। ତାପରେ ଯୋଉ ଥାଏ କହିଲନି ଯୋଉ ନିଜ ଦିଆଯିବ। ଯୋଉ ଭୋଗ ଲାଗେ ଗୋଠରେ ଯୋଉ ମଇଁଷି ମାନଙ୍କ ପାଖରେ। ଏ ସେଇ ମଇଁଷି ମାନଙ୍କ ପାଖରେ କ୍ଷୀରି ଟା ଭୋଗ ଲାଗିଥାଏ।
ଟା ମୁଁ ଜାଣିନି ମଇଁଷି ପାଖରେ କ-କରନ୍ତି ଗୋଡ ମାନଙ୍କର ଥିବ ଗୋଟେ ଇଏ ଏଟା କଣ କିଲ ବି
ପୋଠ ମାନେ ଗୋଠ ଯୋଉ ଥାଏ ଗଉଡ ମାନେ କ୍ଷୀରି ବନେଇଥାନ୍ ତି ଆଉ ଅ, ନେଇକି ଖଇ ବିଞ୍ଚିଥାନ୍ତି ଗୋଟେ ପ-ରହିଛି। ତାର ଗୋଟେ ବିଧି ରହିଛି କୁମାର ପୂର୍ଣ୍ଣିମା ପରଦିନ ଏଇ ବିଧି ଟା କରିବା ପାଇଁ।
ହଁ, ହଁ। ଏଇଟା ଆମର ସେଇ ବିଲରେ ନେଇକି ଦିଅନ୍ତି। ସେ ଚାଉଳ ଯୋଉ ଓ ଇଏ ନେଇକି ଚାଉଳ ଯୋଉ ବିଲରେ ଉତୁରିଲେ ଓ ଯୋ ଅରୁଆ ଚାଉଲ ଟା ଉତୁରିବନି କି ସେଇଟା କହନ୍ତି ଉତୁରେଇକି ଆଣନ୍ତି ବିଲେରେ ନେଇକି ହଁ ଖାଲି ତ ଚି ନି ଲୁଣ ପ- ନାଇ ଲୁଣ ବି ପଡିବନି ଖାଲି ଚାଉଳ ଆଉ ଲୁଣରେ ହୁଏ ସେ ଜାଉଟା ବଢିଆ ଲାଗେ ଖାଇବା କ୍ଷୀର, ଚାଉଳ, ଲୁଣ । ବଢିଆ ଟେଷ୍ଟ ଲାଗେ। ତାପରେ ମଗୁଶୁର ମାସରେ କଣ କଇ ଯୋଉ ଘୁଆଳେେ ଦିଅନ୍ତି ଘୁଆଳେ ସେମିତି ଦିଅନ୍ତି ପୂଜା ପାଠ କ-ଘୁଆଳେ ଯୋଉ ପିଠା କରନ୍ତି ଗୁଡ ଆଉ ଠାକରା ପିଠା କହନ୍ତି ସେଟା। ଗୁଡ କଦଳୀ କଦଳୀ ଚାଉଳ ଯୋଉ ଚୁନା କରିଥିବେ। ସେଇଟା ଖାଲି ଡା ଆଗେ ଡାଲ ଟା ଘିଅ ରେ ସବୁ ହୁଅଇ ଏ ଏବେ ତ ରିଫାଇନ ଆସିଲାଣି ଆଗେ ଡାଲଟା ଘିଅରେ ସବୁ ହୋଇ ଡା ଲଟା ଘିଅ ନହେଲେ ଗୁଆ ଘିଅ ବଢ଼ିଆ ଲାଗିବ ସେଇ । ପୁଣି ସେଇ ଲୁଣ ପକା ଯାଉ କରନ୍ତି ହଁ ମାନେ ବଢିଆ ଲାଗିବ । କଦଳୀ ଫଦଳୀ ସବୁ ଛେନା ଫେନା ସବୁ ପଡିଥିବ ପଡିକି କ୍ଷୀର ଆଉ ଗୁଡ। ଗୁଡ ସେଟା ଯାଉ ବି ହୁଏ ଯାଉ ହୁଏ ସେ ପିଠା ହୁଏ ।
ହଁ।
ଘୁ ହେଇକି ଘୁଆଳ ଭୋଗ ଦିଆହବ ଗୁହା ମଘୁଶୁର ମାସରେ ଏଇଟା ହୁଏ । ଘୁହାଳେ ଭୋଗ ଦିଅନ୍ତି ଏବେ ତ ଆଉ କରୁହାନ୍ତି ଖାଲି ପଣା ଟିକେ ଦେଇ ଦଉଛନ୍ତି ଘୁହାଳେ ଆଉ ଏବେ ଆଉ। କରୁନାହାନ୍ତି ସେତେ ଆଗେ ଏଇରା ମୁଁ ଛୋଟବେଳେ ଦେଖିଛି ଘ ହୁଏ ଏଇ ସବୁ ମୋ ବୋଉ କ ଏଇ ସବୁ କଥା ସବୁ ବୋଉ କରନ୍ତି।
ବହୁତ ବଢିଆ କଥା ଭଲ କଥାଟେ କହିଲେ। ଆଉ ପାଗ କେମିତି କଣ ରହିଛି ସେପଟେ ଏବେ ବର୍ଷା ଛାଡିଗଲାଣି ନା। ଏବେ ହଉଛି ଆମାର ଏପଟେ ବର୍ଷା । ଛାଡି ଯାଇଛି ଏବେ ।
ହାଁ ଟପଟପ ହଉଛି ଉଠେଇ ଥିଲା ଦି ତିନି ଥର ଉଠେଇକି ପୁଣି ଟପଟପ ଟିକେ ଟିକେ ହଉଛି ଛାଡିନି ଏ ଟପଟପ ହଉଛି।
ଆଉ ରାତି ପାଇଁ ଖାଦ୍ୟ ପ୍ରସ୍ତୁତ ହେଇ ଗଲାଣି ନା ହେଇନି।
ନାଇଁ ଭାତ ବସିଚି । ଭାତ ହେଲେ ରୁଟି ହବ ଡାଲମା ହବ। ଗୋଟେ ଏଇ ଯୋଉ ସୋୟାବିନ ଆଉ ଆଳୁ କସା ହବ ରୁଟି । ସେଇଟା ଖାଇବା ପାଇଁ।
ହଉ। ହଉ ଟିକେ ରଖୁଛି ପରେ କଲ କରୁଛି ଧନ୍ୟବାଦ।
ହଁ।
ହ ସେଇ କାମ । ହ।